ହାଲୋ।
ହୁଁ।
ଭାଇ ହଁ ଭାଇ ଭଲ ଅଛ?
ହୁଁ ଭଲ ଅଛି ଆସୁନ ଆଜି ଯିବା ଖାଇକି ଆସିବା ଭୋକ କଲାଣି।
କଣ ଖାଇବା?
ଏଇଠି ଏଟି ଘୁଗୁନି ଟିକେ ବାଡ଼େଇ ଦେଇ ଆସିବା ଆସେ।
ଉୁଁ କଣ କହିବି ଘରେ?
ଉଁ ଘରେ କହିବ ମୁଁ ଟିକେ ଏଇଠୁ ଆସେ ଆଉ ଖାଇ ଦେଇକି ଆସେ ବାହାରେ ଜଲଖିଆ ଭୋକ କଲାଣି।
ମୋ ବାପା ଅଛନ୍ତି ଗାଳି କରିବେ।
ପାଟି କରିବେ ନା ଏଇନା କଣ ପଢ଼ୁଥିଲ?
ହଁ ଏଇ ଟିକେ କେମିଷ୍ଟ୍ରି ପଢ଼ୁଥିଲି ଆଉ ଗୋଟେ ଖୁସି ଖବର ଜଣେଇବାର ଥିଲା।
କଣ ଖୁସି ଖବର ଆଜି ଦରମା ମିଳିଛି ବୋଧେ?
ଦରମା ତ ମିଳିଚି ମିଳିଚି ମୋର ଗୋଟେ ନାତୁଣୀ ହେଇଚି।
ନାତୁଣୀ ହେଇଚି କଣ ବା ପାଠ ପଢୁଛୁ ତୋର ନାତୁଣୀ କଣ ହେଇଚି?
ଆରେ ମାନେ ମୋ ନାତୁଣୀ ମାନେ ମୋର ଅ ମାନେ ମୋ ଜଣେ ବନ୍ଧୁଙ୍କର ନାତୁଣୀ ହେଇଚି ସେ ଫୋନ କରିଥିଲେ।
ମାନେ ତୋ ବନ୍ଧୁ ବୁଢ଼ା ଲୋକ।
ନା ହଁ।
ହଁ ଆଚ୍ଛା ଆଚ୍ଛା ହ ହୋଉ ଚଳିବ ଗୋଟେ ଗୋଟେ କଣ ହେଇଚି ଆଉ।
ହଁ ଆଉ ଆଜି ତ ଦରମା ମିଳିଲା ଭାରି ଖୁସି ଲାଗୁଛି ଯେ କିତୁ କଣ କରିବା ଏମିତି ଏପଟ ସେପଟ ଖର୍ଚ୍ଚ ପଳୋଉଚି ଆଜିକା ଯୁଗରେ ଯେତିକି ଦାମ୍ ହେଲାଣି ଆଉ ଆ ଆଉ ଗୁରୁ ଗୋଟେ ଫଳ ଦି ଟଙ୍କା ଟଙ୍କାଟେ ଥିଲା ଏବେ ଶହେ ଟଙ୍କା ହେଇଗଲାଣି କେଜି ଆଉ। କଣ ବା ଯୁଗ କଥା କହୁଚ ଆଜିକା?
ହୋଉ ବା ଆମେ ଯାଉଚୁ ଖାଇବାକୁ ତମେ ଆସିବ କି ଖାଇବାକୁ?
ଆକଚୁଆଲି ଘରେ ବା ବାପା ଶୋଇଛନ୍ତି ସେପଟେ ତାଙ୍କୁ କଣ କହିବି ସେଇଟା ପ୍ରୋବ୍ଲେମ।
ଆରେ ମୁଁ ଦେବି ତୁ ଆସୁନୁ।
ଆ ସେଇଟା ତ ମୁଁ ଜାଣିଚି ଆପଣ ଦେବେ କିନ୍ତୁ ପ୍ରୋବ୍ଲେମ୍ ହୋଉଚି ଘରେ କଣ କହିକି ଯିବି।
ଆଛା ଆଛା ହୋଉ ହୋଉ। ତାହେଲେ ଗୋଟେ କାମ କରୁଚି ପାର୍ସଲ ନେଇଯାଉଛି ତୋ ଘରେ ନହେଲେ ଦେଇଦେବି।
ଘରେ ଆଣିକି ଖାଇବି ପଚାରିବେ ମତେ କୋଉଠୁ ଆଣିକି ଖାଇଲୁ।
ଆରେ ହଁ ହଁ ସେଇଟା ବି ସତ କଥା ହଉ ଛାଡ଼େ ଛାଡ଼େ।
କାଲି କାଲି ସମସ୍ତେ ଯିଆ ଚିକୁ ଭାଇ ଆସୁ ସମସ୍ତେ ଡ଼ାକିବା ଗୋଟେ କରିବା ଆଉ।
ନାଚା ଆରେ ମୁଁ କହୁଥିଲି ଫିଷ୍ଟ ଗୋଟେ କରିବା ଗେଡ଼ ଭାଇ
ହଁ ଫିଷ୍ଟ ଭାଇ ଗେଡ଼ ଭାଇ ଆ ଆ ଥିଲେ ବା ମୋତେ କହିଲେ ଆଉ ବଇଁ ଛୁଆଜିିଆ ଗୋଟେ ମଟନ୍ ଚିକେନ୍ ଫିଷ୍ଟ ହବ।
ହଁ ହଁ।
ହୁଁ କିଛି ପ୍ରୋବ୍ଲେମ୍ ନାହିଁ ହବ ମୁଁ ଆମେ ଦିଇ ଜଣ ଚିକେନ କେଜି ତିନି କିଲ ଧରି ଆସିଆ ଆଉ ସିଏ ତାଙ୍କ ଘରେ ଚାଉଳ ଫାଉଳ ସାମଗ୍ରୀ ସବୁ ଆଣନ୍ତୁ ରୋଷେଇ ସାମଗ୍ରୀ। ଆଉ ଚୁଲା ଫୁଲା ଦେଖି। ଦେଖିବା ସୋମ୍ୟ ଭାଇଙ୍କୁ କହିବା ଆଉ ସୋମ୍ୟ ଡାକିିବା ରୋଷେଇ ବାସ କରିଦବ ଆମେ ବସି ଖାଇବା ଆଉ।
ଆଛା ହଉ ହଉ।
ପତ୍ର ପତ୍ର ଯୋଗାଡ଼ କରିଦବା ଏବେ ଟିକେ ପାଗ ଟା ବି ଭଲ ଦଉଛି। ନାଇଁ। ଦିନ ବେଳା ଖରା ହଉଛି ରାତିକୁ ସିନା ଏ ସନ୍ଧ୍ୟାବେଳୁ ସିନା ବର୍ଷା ହଉଛି। ଦିନ ଵେଳକୁ ତ ମୁଣ୍ଡ ଫଟା ଖରା ଆଉ ତାପରେ ଏଵେ ତ କଣ ସପ୍ତାହେ ଦେଖେଇଲାଣି ବର୍ଷା
ଆଚ୍ଛା।
ଦେଖାଯାଉ କଣ ହଉଚି ଏମିତି କଥା ଆଉ ହଁ ଦେହ ସେମିତି ଚାଲିଛି ଦୁଃଖେ ସୁଖେଃ
ଆଉ ଅଙ୍କଲ୍ ଆଣ୍ଡି କଣ କରୁଛନ୍ତି?
ଅଙ୍କଲ ଆଣ୍ଟି ଅଙ୍କଲ ଅଛନ୍ତି ଶୋଇଛନ୍ତି ଆସିଥିଲେ ଆଉ ଆଣ୍ଟି ଯାଇଛନ୍ତି ଗୋଟେ କାମରେ ଏମିତି ଆଉ
ଆଚ୍ଛା ଆଚ୍ଛା। ମୁଁ କହିଥିଲି ଆସିଥାନ୍ତେ ଖାଇଦେଇ ଯାଇଥାନ୍ତେ ଭଲ ହେଇଥାନ୍ତା।
କ୍ଷମା କରିବ ମୁଁ ଆଜି ଯାଇପାରୁନି କାଲି ଯିବା ପ୍ରମିଶ୍ ପକ୍କା ହଣ୍ଡ୍ରେଡ ପର୍ସେନ୍ଡ୍। କାଲି ଗୋଟେ କାମ କର ସାଢ଼େ ତିନ୍ଟା ମୁଁ ଆସୁ ଆସୁ ମୋର ସେ ସାଢେ ପାଞ୍ଚ ଟା ହେଇଯିବ। ସାଢେ ପା ଆରେ ସାଢେ ପାଞ୍ଚଟା ରୁ ଖୋଲି ନଥିବ ନାଁ ହାଲୋ ହାଲୋ ହାଲୋ। ହାଲୋ। ହାଲୋ ହାଲୋ ହାଲୋ। ହାଲୋ ହଁ ହଁ ହଁ ହଁ କଁ ହେଲା କଟିଯାଇଥିଲା ବୋଧେ?
ନାଇଁ କଟି ଯାଇ ନଥିଲା ମୁଁ ଏଇଠି ଟିକେ ବୁଲୁଛି ତ ପଦାରେ ସେଇ ସକାସେ ଟିକେ
କାଲି ସାଢେ ପାଞ୍ଚ ଟା ବେଳକୁ ଅ ଯଦି ମୁଁ ଆସି ଯାଇଥିବି ଭଲ ହୁଅନ୍ତା ନହେଲେ ଆମେ କାଲି ସନ୍ଧ୍ୟା ସାତଟା ବେଳକୁ ବାହାରିବା।
ନାଇଁ ତୁ ଆଜି ଯୋଉ ମ୍ୟାଚ ଯୋଉ ହାରିଚ ତା ଯୋଉ ପାଇଁ ବଲ୍ ଟା ଦବ ନା ଦବନି?
ଆଜ୍ଞା ହଁ ହଉ ଆସିଯାଉ ପାଖକୁ ଆଉ ସବୁ ବୁଝିପାରୁଥିବ ଆ ଦେଇଦେବା ଆଉ କଣ?
ଆଚ୍ଛା କାଲି ଟିଉସନ୍ ଅଛି।
ହଁ କାଲି ବା ତିନ୍ଟା ବେଳକୁ ଟ୍ୟୁସନ୍ ଟା ଅଛି ନା ଆସୁ ଆସୁ ମୋର ସାଢେ ପାଞ୍ଚ୍ ଟା ପାଞ୍ଚ୍ ଟା ହଁ କାଲି ତ ଜମା ଖେଳହେଇପାରିବନି ମୁଁ ବଲ୍ ଟାକୁ ରଖି ଦେଇଛି ଗଦି ଉପ ତଳେ ଥୋଇଦେବି ଆପଣ ନେଇଯିବେ।
ଆଚ୍ଛା ଆଚ୍ଛା।
ହୁଁ
ହଁ ହଉ ତାହେଲେ ଆଉ ହଁ ଚନ୍ଦ୍ରଭାନୁ ଅଛନ୍ତି। ଆମେ ବା ମିଶିକି ଯାଉଥିଲୁ। ସିଏ ଆରେ କାଲି ଦବୁ ରେ ବଲ ଦେ ସେ ମନା କରୁଚି ତା ପାଖରେ ହବନି।
କଣ ହବନି?
ସେ ହବନି ସେ ଆଉ ଆର ପଇସା ହବନି ଖୋଲି ଦବାକୁ ଆଉ କୋଉ କଥା?
ନାଁ ନାଁ ମୁଁ କୋହୁଚି ଆଗରୁ ଯଦି ତମେ ମତେ ଡାକିଥାନ୍ତ ତାହେଲେ ମୁଁ ଯାଇଥାନ୍ତି ଖାଇ ଦେଇକି ଆସିଥାନ୍ତି। ଆଉ ଏ
ଆଗରୁ ମାନେ କଣ ଆମେ ଏଇନା ଜଷ୍ଟ ପ୍ଲାନ୍ ହେଲା ସାଙ୍ଗେ ସାଙ୍ଗେ ଆମେ ସାଙ୍ଗେ ସାଙ୍ଗେ ଆଇଲୁ ଆଗରୁ ଆଉ ତତେ କେନ୍ତି ଡାକିଥାନ୍ତୁ।
ଓ ହୋଉ ଆଜି ଦିନ ଟା ତମେ ଦି ଜଣ ଖାଇ ଦିଅ କାଲିି ତିନି ଜଣ ମିଶିକି ଜିଆ ଭଲରେ ଖାଇକି ଆସିବା ଆଉ ଗୁପ୍ ଚୁପ୍ ଫୁପ୍ ଚୁପ୍ ସବୁ ଖାଇବା।
କାଲିବା କହୁଚୁ ଟ୍ୟୁସନ୍ ଯିବୁ।
ହଁ କାଲି କାଲି ସନ୍ଧ୍ୟାବେଳେ ଯିବା ଟ୍ୟୁସନ ସିନା ମୁଁ ସାଢ଼େ ପାଞ୍ଚ୍ ଟା ରେ ପଳେଇ ଆସିଥିବି।
ଆଚ୍ଛା ଆଚ୍ଛା। ହଁ ହଁ ମୁଁ ରହିବିନା
ହଁ ଠିକ୍ ଅଛି ଯିବା ଆଉ କଣ ପ୍ରୋବଲେମ୍ କଣ।
ଆରେ ପୁଣି ଇଣ୍ଡିଆ ମ୍ୟାଚ ନେଷ୍ଟେ ସେ କେବେ ଅଛି।
ହଁ ଇଣ୍ଡିଆ ବା କାଲି ଅଛି କାଲି କାଲି ତୋ ରୋହି ରୋହିତ୍ ଶର୍ମା ଖେଳିବ ଓପନିଂ ବଟିଂ। ହଁ କାଲି ତାର ଅଛି ଓପନିଂ। ତାକୁ କି ଖେଳିଲା ମାନେ ତାକୁ ଖେଳ ଆସିନି ଆଉ କାହାକୁ ଖେଳଆସିନି।
ଆମ ଗାୟିକା ଆଡକୁ ଓପନିଂ କରିବା କଥା ରୋହିତ ଶର୍ମା କଣ କରୁଛନ୍ତି।
ଗାଇକୋ ଆଡ ଭାଇ ଗଲେଣି ଆଉ ନାହାନ୍ତି।
ଆଉ ଓଡିଆ ଟିମ ତ ଋତୁରାଜ ଗାଈ କୁଆଡେ ଗୋଟେ ସେଞ୍ଚୁରୀ ଗୋଟେ ହାପ୍ ସେଞ୍ଚୁରି।
ହା ଆମର ଶୁଣନ୍ତୁ ୱାନ ଟୁ ଥ୍ରୀ ଶୁଣନ୍ତୁ ୱାନରେ ଯିବେ ରୋହିତକୁ ଶର୍ମାକୁ ସୁମନ ଗିଲ୍। ସେକେଣ୍ଡରେ ଆସିବାର ଚାନ୍ସ ଅଛି ହଁ ସେେଣ୍ଡରେ ପ୍ରିନ୍ସ ସ ଆଉ ସେକଣ୍ଡରେ ଆମର ଆସିପାରନ୍ତି ନହେଲେ ଇଶାନ କିସାନ। ଯେହେତୁ ଇଶାନ କିଶାନର ଫର୍ ଭଲ ଅଛି ସେଇଟା ବି ପଠେଇ ପାରନ୍ତି ଆଉ କିନ୍ତୁ ଗୋଟେ ଦେଖିବା କଥା କି ପୂର୍ବ ଯୋଉ ଓଡିଆରେ ଶହେ ମାରିଥିଲେ ତ ସେ ଡିସାଇଡ କରି ତାଙ୍କୁ ପଠେଇବେ। ଶ୍ରେୟ ସାର ଆସିଲା ଆଉ କେଲ ଆସିଲା ବୋଲିଂରେ ଆସିଗଲେ ଆମର ପ୍ରିନ୍ସ ଭାଇ। ପ୍ରିନ୍ସ ୟାଦବ ଭଲ ପକେଇଥିଲେ ଆଉ ଆମର ଅଛନ୍ତି ଆଉ କିଏ। ଆଉ ଆମର ଇଏ ହର୍ଷିତ ରାଣା ନା ହର୍ଷିତ ରାଣା ଖେଳୁନି। ଅସର୍ଦୀପ ସିଂ ଅଛି ମହମ୍ମଦ ସିରାଜ ଅଛି।
ସେ କଥା ଛାଡ ବ୍ୟାଟିଂ ରେ ସଞ୍ଜୁ ସାମସଙ୍ଗ ଖେଳିବ ନା ଖେଳିବନି।
ସଞ୍ଜୁ ସାମସନ କୋଉଠୁ ଅଇଲା।
ଓଡିଆରେ ନେଇନାହାନ୍ତି ତାକୁ।
ନାଇଁ ନାଇଁ । ଇଶାନ କିଶାନ ଅଛି କେ ଏଲ ରାହୁଲ ଅଛି।
ଇସାନ କିଷାନ ଭଲ କିପିଙ୍ଗ ଆସେନି। ହଁ ରାହୁଲ ଅଛି ରାହୁଲ ଟା ବଢିଆ କିପଟା ଇଶାନ କିପିଙ୍ଗ ଆସେନି ମୁଁ ତା କିପର ମାନେ ଭଲ ବାଟ୍ସମ୍ୟାନ୍ ହେଇଥାଇପାରେ।
କିପିଙ୍ଗ କରେନି ଆଉ କଣ କରିବା ଉଇକନେସ ତାର। ବ୍ୟାଟିଙ୍ଗଟା ତାଗଡା କରେ ଲେପ୍ଟେ ହ୍ୟାଣ୍ଡ ବ୍ୟାଟର ଟା ପୁଣି ଆଡଭାଟେଜ।
ନା ଭଲ କରେ। ବସି ବସିକି ବାଡେଇଦିଏ ପନ୍ଥ ର ଆଉ ତାର ବ୍ୟାଟିଂ ପୁରା ଏକା ଭଳିଆ।
ହଁଁ କିନ୍ତୁ ପନ୍ଥ ପନ୍ଥ ଇଶାନ ଇଶାନ। ପନ୍ଥ କଥା ଆଉ ମିଶେଇ ହେବ ନା କଣ।
ଆଚ୍ଛା।
ଆଉ ହଉ ତାହେଲେ ଭୋଜିଟା ହବ ଯେମିତି ହେଲେ ଆଉ।
କଣ ହେଲା।
ଭୋଜିଟେ ହେବ ଯେମିତି ହେଲେ ମୁଁ କହୁଛି ଆଉ।
ହଁ ଭୋଜିଟା ତ ହବ ଇଏ ଚିକେନେ ଫିକେନେ କଥା କଣ କରିବା?
ଆଣିଦବା ଆଉ କଣ ନହେଲେ ଭାନୁ ଭାଇ କହିବା ଦୋକାନରୁୁ ଭାନୁ ଭାଇଙ୍କ ଦୋକାନରୁୁ ଦୋକାନରୁ ତାଙ୍କୁ କହିବ ଆଣିଦେବେ ଆମେ ଆମର ଆଣିଦବା ଚିକେନେ ଆଉ।
ଆଚ୍ଛା ଆଚ୍ଛା ଆ
କାଲି ବି ଆଡ଼ଭେକେଟ୍ ଟିକେ ଆଣିକି ନେଇଯିବୁ ଆଉ ବେଳାବେଳୀ।
ଓ ହଉ ହଉ ତାହାଲେ ସତରେ ତାହାଲେ କାଲି ଖେଳିବୁନୁ।
ନା କାଲି ଖେଳିବାନି ଆମେ ଦେଖିଆ ଯଦି ହବ ଅ ସୋମବାର ଦିନ ଆସିବା ରବିବାର ଦିନ ତ ବାହର ପିଲା ପଳେଇ ଆସିବେ।
ହୁଁ ହୁଁ।
ହୁଁ ଯଦି ହବ ସୋମବାର ଦିନ ଆସିବା ଭଲ ଲାଗିବ ଗୋଟେ ଆଉ। ଆଉ
ଦେଖଲା ବେଳକୁ ଗୋଟେ ବାହାନାମାର୍ ରହିଗଲୁ ଘରେ।
ନା ସତକୁ ସତ ମୁଁ ମୁଁ ତମକୁ କଣ ଲାଗୁଛି ମୋର ଇଛା ନାହିଁ ଯିବାକୁ ମତେ ଖୁସି ଲାଗୁନି ନା ଯିବାକୁ।
ଆଉ ତାହେଲେ ଆସିଲୁନ କଣ ପାଇଁ ଯେ କହିଥାନ୍ତୁ ଘରେ କହିଥାନ୍ତୁ? ପଇସା ଟା ମାଗିଥାନ୍ତୁ ଯେ ପଇସା ଆମେ ଦେଇ ଦେଇଥାନ୍ତୁ।
ହଁ ମୁଁ ଜାଣିଛି ମୋ ପାଖରେ କଣ ନାହିଁ ନା କଣ ଏଇନା ମୋ ପାଖରେ ଅଛି।
ଆଉ ତାହେଲେ
ଅଉ ଆଉ। ହ ହଉ କଣ ଆଜି ଦିନଟା କଣ ଆଉ କେବେ ଖାଇବନି ଆଜି କଣ ଲାଷ୍ଟ।
ନାଇଁ ଆଜି ଗୋଟେ ମୁଡ଼ ଥିଲା ଟିକେ ବର୍ଷା ହେଇଥିଲା ପାଗ ଥଣ୍ଡା ଦେଇଥିଲା ଭଲ ଲାଗିଥନ୍ତା।
ଅ ବର୍ଷା ତ ଏଇନା ସ ସପ୍ତାହେ ହବ ବ ବ୍ୟସ୍ତ କାଇଁ ହଉଛୁ ସପ୍ତାହେ ବର୍ଷା ହବ ସପ୍ତାହେ ଯାକ ଖାଇବା ଆମେ ବସିକି।
ଆଉ କଣ ତମ ଉପରେ ଭୁଲ୍ ହେଇଗଲା କଣ କହୁଥିଲ ବର୍ଷା ହବ ବୋଲି କାଇଁ?
କଣ?
ତମ ୱେଦର ପଡକାଷ୍ଟ ରେ କହୁଥିଲ ବର୍ଷା ହବ ବୋଲି କାଇଁ କାଇଁ ବର୍ଷା ତ କିଛି ହେଲାନି।
ହଁ ଏଇ ଗୁଗୁଲୁ ବାବା ତ ଲେଖୁଛି କଣ ବର୍ଷା ହବ ଦେଖିଲା ବେଳକୁ କଣ ଏଇ ହେଇ ଝିପି ଝିପ ଟିକେ ଛେ ଛାଟି ଦେଇକି ପଳଉଛି। ଆ ଏମିତିଆ ଠକା ଠକି କାମ କରୁଛି ଗୁଗୁଲୁ ଆଉ କଣ କରିବା।
ପକେଇବନି ହଁ।
ଏମିତି କଥା ଆଉ କଣ ଆଚ୍ଛା ଖାଉଛ ନା ସେ ଯୋଉ ସଦା ବିହାରୀ ଭାଇନା?
ନାଁ ନାଁ ସିଟି ନାଇଁ ନାଁ ସିଟିି ନାଇଁ ଆମେ ଜଉ ସାଇ ମନ୍ଦିର ପାଖରେ ସାଇମନ୍ଦିର ଆଡ଼କୁ ଆସିଲା ବେଳେ
ତମେ ଏତେ ବାଟ ପଳେଇଲଣି।
ହଁ ବା ସେଠି ଟିକେ ବା ଆଉ ଖୋଲୁନାହାନ୍ତି ତ ତାଙ୍କର ଲେଟ୍ ଖୋଲୁଛନ୍ତି ତ ଏଇଠି ପଳେଇ ଆଇଲୁ ବା। ଖାଇକି ପୁଣି କୋଚିଂ ଯିବାର ଅଛି ଆ ଯାହା କୋଚିଂ ଲେଟ୍ କରିଦେଲେ।
ଓହୋ ସେଇଥିପାଇଁ କଲ୍ ଟା ମାରିଦେଇଛ ମତେ ଆଉ।
ହଁ ବା ସେଇ ସକାଶେ ମୁଁ ଆଉ କଣ କରିବି?
ହୁଁ ହୁଁ ଆଉ ଭାନୁ ଭାଇ ଏତେ ଭାନୁ ସାର୍ ଏତେ ବାଟା ଚାଲିଲେଣି ସେ ଝଡ଼ି ଯିବେଣି ତ ପୁରା? ଓ ଜିମ୍ ଯାଉଛନ୍ତି ଆ ତାହେଲେ ପୁରା ମାନେ ପୁରା ଫିଟ୍ ହେଇକି ବାହାରିବେ ଆଉ।
ଫିଟ୍ ମାନେ ସମସ୍ତଙ୍କ ସିଶ୍ ପ୍ୟାକ୍ କହୁଥିରେ ଏଇଟ୍ ପ୍ୟାକ୍ ବାହାରିଲାଣି।
ଆଉ ସିଏ କେମିତିଆ ଦଉଛି ସେ ଦୋକାନ ଗୋଟେ ନୂଆ ଖୋଲିଛି ବୋଧେ ନା?
ହଁ।
ଏଇ ଯେଉ ଗ୍ରାଣ୍ଡ ଭୁବନେଶ୍ୱର ପାଖରେ ବୋଧେ?
ହଁ ହଁ ହଁ।
ଆଚ୍ଛା ଆଚ୍ଛ ଆ ତାହେଲେ ଯିବା ପରଦିନ ଟେଷ୍ଟିଙ୍ଗ୍ କରିକି ଆସିବା ଆଉ।
ହଁ।
ଆଉ କୁହ କେମିତି କଣ ପଢା଼ କମ୍ପ୍ୟୁଟର କ୍ଲାସ ଯିବ ନା?
କେବେ?
ଆମର ଆଜି।
ଓହୋ ନାଇଁ ମୁଁ କହୁଛି ଶୁଣ ମୁଁ କହୁଛି ଏଇନା କଲ୍ କାଟି ସାରିଲା ପରେ ଆଉ କରିବେନି ପଛରେ କଥା ହବା ଆଉ।
ହଁ ହଁ ଏବେ ନାଇଁ ଆଉ ତମର କଣ କ୍ଲାସ ଫ୍ଲାସ ଅଛି ଆଉ ଟିକେ ଯାଉ କଥା ହେବା କିଛି ପ୍ରୋବ୍ଲେମ୍ ନାହିଁ। ମୋର ବି ଟିକେ କାମ ଅଛି ନା କାମ ଦାମ୍ ସାରିଲା ପରେ ଆଉ ତମ କ୍ଲାସ୍ ଫ୍ଲାସ୍ ସାରି ସାର କଥା ହବା ସେଇ ମୋର ଗୋଟେ ରେଜିଷ୍ଟ୍ରେସନ କାମ ବି ଅଛି। ଆମର ଭୋଟର ଆଇଡି଼ କାମଟା ଅଛି।
ହଁ ହଉ।
ସେଇଟାକୁ ବି ଟିକେ କରାଇବାର ଥିଲା ତ ବ୍ୟସ୍ତ ହବାର ନାହିଁ ଆଉ ଟିକଏ ପରେ କଥା ହେବା।
ହଁ ହଁ ହଉ।
ହଉ ତାହେଲେ ଆପଣ ଏଥର ରଖିବେ କହୁଛନ୍ତି ଆଉ ହଁ ହଁ। ଠିକ୍ ଅଛି ନଉଛି ହଉ ହଉ। ରଖୁଛି।